ହ୍ୟାଲୋ।
ହଁ।
କୁହ।
କଣ କରୁଛ।
ବସିଛି ଆଉ ତମେ?
ମୁଁ ଏଇଠି ଖାଇକି ଶୋଇବି ଦେଖ।
ଦେହ ଭଲ ଅଛି?
କଣ ହେଲା?
କହିଲି ଦେହ ଭଲ ଅଛି?
ହଁ।
ଆଉ କଣ ଖାଇଥିଲ?
ଖାଇଥିଲି ଡାଲମା ଆଉ କଦଳୀ ଆଳୁ ଭଜା ଛୁଇଁ ଆଳୁ ଭଜା ଶାଗ ଭଜା। ଏମିତି ସବୁ ଆଉ।
ଓ ହୋ। ଆଉ ହଉଚି କଣ ପଢ଼ାପଢ଼ି ଚାଲିଛି?
ହଁ ସେମିତି ଆଉ ଚାଲିଚି ଆଉ।
ଆଉ ତମ ଆଡେ ଆଜି ବର୍ଷା ହେଇଚି?
ହଁ ବର୍ଷା ଦି ଦିନି ହେଲା ଲାଗି ରହିଛି। ଆଜି ହେଇଥିଲା ଏବେ ଟିକେ ପାଗ ଭଲ ଦେଇଛି ଆଉ। ହେଉଛି ମଝିରେ ମଝିରେ ବର୍ଷା।
ଭଲ ପାଗ ତ ଦେଇଛି ତାହେଲେ ନିଦ ଲାଗୁଥିବ ଆଉ?
ହଁ।
ହ୍ୟାଲୋ।
ହଁ କହ?
ମୁଁ କହିଲି ତମର ବା କଣ ଜଣଙ୍କ ସାଙ୍ଗଙ୍କର ବାହାଘର ଥିଲା?
ହଁ ବାହାଘର ଅଛି ଛ ଛବିଶି ତାରିଖରେ।
ମୁଁ କହିଲି ତାଙ୍କ ନିର୍ବନ୍ଧ ତମେ ଯାଇଥିଲ?
ହଁ ଯାଇଥିଲି ଆଉ।
ହଁ ଆଉ ସବୁ ମଜାମସ୍ତି ହେଇଥିବ ନୁହେଁ କି?
ହଁ ମଜା ମସ୍ତି ହେଲା। ତାପରେ ତାଙ୍କର ରିଙ୍ଗ ସେରିମନି ହେଲା କେକ୍ କଟା ହେଲା। ଫଟୋ ଫଟୋ ଉଠିଲା ଏଇ ସବୁ ଆଉ।
ହଁ ହଁ ଆଉ ବାହାଘରକୁ ଯିବ?
ହଁ ଯିବାର ତ ଅଛି ଆଉ।
ହଁ ତମର ସବୁ ସାଙ୍ଗମାନେ ଆସିଥିବେ ନୁହଁ କି?
ହଁ ସମସ୍ତେ ତ ଆସିନଥିଲେ ଆସିଥିଲେ ଆଉ କିଛି ଜଣ।
ବାହାଘରକୁ ବି ଆସିବେ ନୁହେଁ କି।
କଣ ହେଲା?
ମୁଁ କହିଲି ବାହାଘରକୁ ବି ସବୁ ସାଙ୍ଗମାନେ ଆସିବେ।
ହଁ ବାହାଘରକୁ ଆସିବେ ସମସ୍ତେ ଆଉ।
ତି
କଣ ହେଲା?
ମୁଁ କହିଲି ଶୁଭୁନି କଥା ତମର।
ଶୁଭିଲା।
ହଁ ମୁଁ କହିଲି ବାହାଘରକୁ ବି ଆସିବେ ନୁହେଁ କି ସମସ୍ତେ?
ହଁ ବାହାଘରକୁ ଆସିଥିଲେ ସମସ୍ତେ।
ଆଉ ହଉଛି ବାହାଘର ଉପରେ କଣ କୁହ ତମକୁ ମାନେ ଲଭ୍ ମ୍ୟାରେଜ ଭଲ ଲାଗେ ନା ଆରେଞ୍ଜ ମ୍ୟାରେଜ ମ୍ୟାରେଜ ହ୍ୟାଲୋ।
ହଁ।
କହୁନ।
ଲଭ ମ୍ୟାରେଜ ବି ଭଲ ଆରେଞ୍ଜ ମ୍ୟାରେଜ ବି ଭଲ। ଯିଏ ଲଭ ଭଲ ପାଇ ବାହା ହଉଛନ୍ତି ଏକା କଥା ଆଗ ଲଭ ତାପରେ ଆରେଞ୍ଜ ଆଉ ଯିଏ ଆରେଞ୍ଜ ମ୍ୟାରେଜ କରୁଛନ୍ତି ତାଙ୍କର ଆଗ ଆରେଞ୍ଜ ତାପରେ ଲଭ ଆଉ କଥା ଏକା। ଦିଇଟା ଆଙ୍କ ପସନ୍ଦ ଆଉ।
ମୁଁ କହିଲି ଆଗକୁ ବା ତମର କଣ ଏକଜାମ୍ ଅଛି?
ହଁ ଆଗକୁ ଏକ୍ଜାମ ଅଛି ତିରିଶ ତାରିଖରେ ଅଛି ଗୋଟେ ଏଗଜାମ ଆଉ।
ପଢ଼ାପଢ଼ି ଚାଲିଛି?
ଆଉ ସେମିତି ଚାଲିଛି ଆଉ।
ହ୍ୟାଲୋ।
ହଁ।
ଆଉ କଣ କୁହ?
ଆଉ କଣ। କଣ କରୁଛ?
କଣ ହେଲା?
ଶୁଭୁନି?
ହଁ।
ଖାଇବା ପିଇବା ସରିଲାଣି?
ହଁ ଖାଇବା ପିଇବା ସରିଲାଣି ଆଉ।
ଆଉ କୁଆଡେ ବୁଲା ବୁଲି ହେଇନି?
ବର୍ଷା ଦିନ ତ ଆସିଲାଣି ଆଉ କୁଆଡେ କଣ ବୁଲିବାକୁ ଯିବା। ବର୍ଷା ଦିନ ଯେହେତୁ ଆସିଲାଣି ଆଉ ହଉଛି ବୁଲିବାକୁ କୁଆଡ଼େ ଯିବା। ହ୍ୟାଲୋ।